ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ! କଣ କରୁଥିଲ? ହ୍ୟାଲୋ! ଶୁବୁନି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଥା ନେଟୱର୍କ ବୋଧେ ପ୍ରୋବ୍ଲେମ ରହୁଛି ଆଉ, କ୍ଲିୟର ସବୁନି କଥା ଆଉ।
ଶୁଭିଲା ତ?
ମୋ କଥା ଶୁଭୁଛି।
ହଁ, ଶୁଭୁଛି ମୋତେ ତ। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ନେଟୱର୍କ ପ୍ରୋବ୍ଲେମ ରହୁଛି ବୋଧେ ଆଉ।
ତାଙ୍କ କଥା ମୋତେ ଶୁଭୁଛି ମୋ କଥା କାଇଁ ଶୁଭୁନି ତାହେଲେ ନେଟୱର୍କ କାହାର ପ୍ରବଲେମ୍ ହ୍ୟାଲୋ ହ୍ୟାଲୋ
ଶୁଭୁନି କିଛି କଥା ଆଉ
ହ୍ୟାଲୋ
ହଁ
ହ୍ୟାଲୋ
କଣ କରୁଥିଲୁ
ହ୍ୟାଲୋ ହଁ ଏଠି ବସିଥିଲି ଆଉ
ନାଇଁ ଶୁଭୁନି କିଛି କଥା
ଆ ତମ କଥା ଅପା ମୋତେ ଶୁଭୁଛି
ଉହୁଁ
ତମ କଥା ମତେ ଶୁଭୁଛି ଲୋ ସବୁ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
କଣ କରୁଥିଲୁ
ମୁଁ ଏଇଠି ବସିଛି ମୁଁ ଏଠି ବସିଛି
ତମେ ଖାଇସା
ହଁ ମୁଁ ଉହୁଁ ଆମର ଭାତ ଆଜି ହେଇଛି ଆଉ ଡାଲମା ହେଇଛି ମୁଗ ଡାଲମା।
ହଁ
ଜହ୍ନି ପୁସ୍ତକ
ହଁ
ନିମ୍ବ କଢ଼ ଭଜା
ହଁ
ଆଳୁ ଦହି
ଓ
ପୋଟଳ ତରକାରୀ କାଲିର ଥିଲା।
ହଁ
ଖାଇବୁ ଆଉ
ଆରେ ଏତେ ପ୍ରକାର ହେଲାଣି ଆଉ ହଁ
ହୁଁ
ଏତେ ପ୍ରକାର ହେଲାଣି ଆଉ
ଜହ୍ନି ପୋସ୍ତକଟା ତୁ ଜାଣିଛୁ କେମିତି ହୁଏ?
ନାଇଁ ଟିକେ କହିଲ ଦେଖିିବା
ହୁଁ ଜହ୍ନିିକି ଆଳକୁ ଗୁଣ୍ଡ ଗୁଣ୍ଡ କାଟିଦବୁ
ହଁ
ଦବୁ ତାର ଗୋଟେ ମସଲା ପ୍ରସ୍ତୁତ ହବ ଯୋଉ ହଳଦିଆ ସୋରିଷ ଉହୁଁ ଆଉ କଳା ସୋରଷରୁ ଅଳ୍ପ ଟିକେ ଜିରା କଞ୍ଚାଲଙ୍କା
ହଁ
ଆଉ ଟିକେ ଚିନାବାଦମ
ହଁ।
ଉଁ ପୋସ୍ତକ ପକେଇବ ଯଦି ପୋସ୍ତକ ନଥିବ ଚିନାବାଦାମ ଆଜି ପୋସ୍ତକ ନଥିଲା ଆମେ ଚିନାବାଦମରେ କରିଛୁ। ହୁଁ ଅରୁଆରେ ଗ୍ରାଇଣ୍ଡିଙ୍ଗ୍ କରିଦବୁ ଏ ବାଟିବ ଶୀଳରେ ବାଟି ବାଟିଲେ ବି ଚଳିବ ଶୀଳରେ ବାଟିଲେ ଭଲ ଲାଗେ ଗ୍ରାଇଣ୍ଡିଙ୍ଗ୍ କରିଦିଅରୁ କଢେଇରେ ତେଲ ପକେଇ ଦବ।
ହୁଁ।
ତେଲ ପକେଇ ଦେଇକି ସେଥିରେ ଟିକେ ସୋରିଷ ବଘାରି ଦବୁ ସୋରିଷ ବଘାରିସାରିଲା ପରେ ଜହ୍ନି ଆଳୁ ଯୋଉ କଟା ହେଇଥିବ ଜହ୍ନି ଆଳୁ ଭାଜିକି ପକେଇଦବ ତାପରେ ଟିକେ ଭାଜି ଦେଇକି ତାପରେ ଟିକେ ଲୁଣ ଟିକେ ହଳଦୀ ହାଲକା ଟିକେ ଚିନି କାରଣ ଚିନାବାଦାମ ପଡିଛି ମିଠା ଲାଗିବ।
ହଁ ହଁ।
ଚିନି ପକେଇ ଭାଜିବା ତାପରେ ଯୋଉ ବଟା ମସଲା ସବୁ ପକେଇଦବା ବଟା ମସଲା ପ ପକେଇ ଦେଇକି ତାକୁ ଗୋଳେଇ ଗୋଳା ଦେଇକି ଘୋଡେଇ ଦବା ଆଉ। ସିମ୍ କରିଦବା ସେ ତାର ସିଝିବ ପାଣି ବି ମରିବ ତା ଦେହେରେ।
ହଁ ପାଣି ମରିଗଲେ ଟେଷ୍ଟ୍ ଲାଗିବ ଆଉ।
ତାପରେ ଏମିତି ଗରମ ଗରମ ଖାଇବା ଆଉ।
ହଁ।
ତୁ କଣ କହ ତୋ ପିଲାମାନେ ସବୁ ସ୍କୁଲ ଯାଇଛନ୍ତି?
ହଁ ସ୍କୁଲ ଯାଇଛନ୍ତି। ସ୍କୁଲ ଯାଇ ଛନ୍ତି ଆଜି ଆମର ଡାଲି। ଆଉ ପୋଇରାଇ ଆଉ ଏଇ ଯୋଉ କଣବା ସେଇଟା ସଲରା ଭଜା ଆଉ ଏଇଆ ଆଉ। ହାଲୋ ହାଲୋ। ଆଉ ଯୋଉ ଆମର ଯୋଉ ଉଁ
ଯୋଉଁ ତୁ ପଣସ ତକାରୀ କେମିତି କରୁକିରେ ଟିକେ କହିଲୁ?
ହଁ ମୁଁ ଉଁ ପଣସଟା ଦି ପ୍ରକାର ଭାବରେ କରେ। ଯୋଉ ଥରେ ହୁଁ କଣ କହିଲ ବେଳେ ବେଳେ ପଣସଟାକୁ ସିଝେଇକି ତା ପାଣି ଗାଳି ଦିଏ ତାପରେ ତାକୁ ଅ ତେଲରେ ଟିକେ ଭାଜିକି ମସଲା ଏଁ ମସଲା ତରକାରୀ ପାଇଁ ଯାହା ମସଲା ଦର କରେ ତାକୁ ବାଟିକି କଷିକି କରେ ଶେଷରେ ଗରମ ମସଲା ଦିଏ ଆଳୁ ଭାଜିଥାଏ ତେଲରେ ପକାଏ ଆଉ ବେଳେ ବେଳେ ବି ଡାଇରେକ୍ଟ ଛାଣିକି କଲେ ବି ଭଲ ଲାଗେ ବେସନ କନଫ୍ଲୋର ଦେଇକି ପଣସଟାକୁ ଛାଣି ଦେଲେ ସେ ଗୋଟେ ପ୍ରକାର ଟେଷ୍ଟ୍ ନହେଲେ ନାଇ ଯୋଉ ପଣସ ଗୁଡା ଦେଖିବ କଷା ନଥିବ ଗୋଟେ ଗୋଟେ ପଣସତ ସମ୍ପୂର୍ଣ୍ଣ ରେଡ୍ ରେଡ୍ ଦେଖା ହୁଏ ଆଉ ଗୋଟେ ଗୋଟେ ପଣସ ଅ ଧଳା ଦେଖା ହୁଏ। ସେ ଯୋଉ ଧଳା ପଣସଟାକୁ ବି ଯଦି ଡାଇରେକ୍ଟ୍ ଭାଜି କରିଦେଲେ ବି ତେଲରେ ସେ ବି ଟେଷ୍ଟ୍ ଲାଗିବ ତା କଷା ଅଂଶ ବେଶୀ ବେଶୀ ବାହାରେନି।
ହୁଁ।
ଆଉ
ହୁଁ।
ଏମିତି ହୁଏ ଭଲ ଲାଗେ କିନ୍ତୁ।
କିନ୍ତୁ ସମସ୍ତଙ୍କ ପ୍ରାୟ କରିବା ପ୍ରୋସେସିଙ୍ଗ୍ ସବୁ ଅଲଗା ଅଲଗା ଥାଏ ସମସ୍ତଙ୍କ ହାତର ଟେଷ୍ଟ୍ ବି ଅଲଗା ଅଲଗା ନାଁ?
ଆଉ ଏଇଆ ଆଉ। ମତେ ତ ପିଠା ଫିଠା ଗୁଡା ବହୁତ ଭଲ ଲାଗେ। ପିଠା ମୋର ପ୍ରିୟ ମୋର ସବୁ ପ୍ରକାର ପି ପିଠା ହଉଚି ପ୍ରିୟ ଯେମିତିଆ ପି ପିଠା ହଉ ଚକୁଳି ପିଠା ହେଲେ ମଟର ତରକାରୀ ନହେଲେ ବି ମତେ କ୍ଷୀର ସାଙ୍ଗେ ଚକ ଚକୁଳି ପିଠା ଉରା ବହୁତ୍ ଭଲ ଲାଗେ ଆଉ ଚକୁଳି ପିଠା କ୍ଷୀର ଆମ ଗାଁ ରେ ପୁରା ବଢିଆ କ୍ଷୀର ମିଳେ। ମୁଁ କ୍ଷୀର ପିଠା ଖାଏ ମତେ ବହୁତ୍ ଟେଷ୍ଟ ଲାଗେ। ଆଉ ଦହି ସାଙ୍ଗରେ ମତେ ପରଟା ବହୁତ୍ ଟେଷ୍ଟ ଲାଗେ। ସେ ଗାଁର ଯଉ ଦହି ସେ କ୍ଷୀର ପୁରା ଅଜିନାଲ କ୍ଷୀର। ମାନେ ଗାଈ ମାନେ ସେଠୁ କଣ ଘାସ ଟିକେ ପାଇଲେ ଏଠି ତ ସହର ମାନଙ୍କରେ ଖାଲି ଦାନା ଖାଇଲା। ନାଁ ତ ସେଠି ଆମର
ଜା ହୁଁ
ଦହିଟା ବସେ ସେ ଗୋଟେ ଭଲ ବାସ୍ନା ବାହାରେ ସେ ସେଟା ଭଲ ଲାଗେ ଆଉ। ସେଟା ମତେ ଭଲ ଲାଗେ ବହୁତ୍। ଆଉ ଆଜି ଝିଅ କୁ କଣ ଟି
ହୁଁ ଆଉ ଦଶଟା କୋଡିଏରୁ ଚାରିଟା କୋଡିଏ ଆଉ ଚାରିଟା କୋଡିଏ ରୁ ଆସିବ ସ୍କୁଲ ରୁ ଆସିଲା ପରେ କଣ ଟିକେ ଖାଇବ ଖାଇକି କଣ ଦିଆହେଇ ଥିବ ପଢା ଟିକେ କରିଦେଇକି ତାପରେ ଟ୍ୟୁସନ ଯିବ ଟିଉସନ ଛ ଟାରୁ ଆ ଟା ଟ୍ୟୁସନ ଯାଇକି ଆସି ଆସିଲା ପରେ ହେଟୁ ଟ୍ୟୁସନ ପାଠ କରିବ। ଟ୍ୟୁସନ ପାଠ କରି ସାରିଲା ପରେ ହେଟୁ ଖାଇ ପିିଇ କି ତାର ଟିକେ ଦେଖେ ଟିଭି ତାପରେ ହେଟୁ ଶୁଏ ଆଉ। ଛୋଟ ଛୁଆ ନା ତାକୁ ଜଲଦି ଶୁଆଇଦେଲେ ଭଲ କାରଣ ଛୋଟ ହୁଁ।
ଦିନ ସାରା ବାହାରେ ରହିଲେ ଛୁଆ ହଁ। ଆଉ ଦେଖୁନୁ ଖରା ବେଳେ ଆଉ କଣ ସେ ଟିକେ ଗଡି ପାଇଲେ କି? ଖରା ବେଳେ ତ ଆଉ ଟିକେ ଗଡି ଗୁଡି ପାଇଲେନି ନା?
ହୁଁ।
ତ ଏଇଆ କଥା ଆଉ ସେଠି ରେଷ୍ଟ ନ ନେଲେ ବି ଆଉ ମୁଣ୍ଡ କଣ କାମ କରିଵ। କରିବ କହୁନୁ ଆମକୁ ଯେତେବେଳେ ନିଦ ଲାଗେ ଆମର କଣ କିଛି ଇଛା ହୁଏ ନା? ଏଇଆ କଥା।
ଆଉ ସ୍କୁଲୁ ଟିଉସନ ଯିବେ ଆସିବେ। ଆଉ ସେମାନଙ୍କୁ ଟିକେ ରିଲାକ୍ସ ହେଇପାରିବେନି ଯାହା ଛୁଟି ଦିନ ମାନ ର ଟିକେ ଟିକେ। ରବାରିଆ ତାଙ୍କୁ ଟିକେ ମନ୍ଦିର ନେଇଗଲେ ଭଲ ନା। ରବାରିଆ ତାଙ୍କୁ ଟିକେ ମନ୍ଦି ର ନେଇ ଗଲେ ତାଙ୍କ ମାଇଣ୍ଡ ବି ଫ୍ରେଶ ହବ। କିନ୍ତୁ ଏଇ ଯୋଉ ପୁଅ ପିଲା ମାନଙ୍କୁ ଆମେ ତ ସ୍କୁଟି ଫୁଟି ଶିଖି ପାରୁନୁ ହଁ ଖାଇଛି।
ହାଲୋ।
ହଁ ହାଲୋ ଶୁଭୁଛି? ହଁ ମୁଁ ଖାଇଛି।
ହୁଁ। ହୁଁ ନନାଆସିନାହାନ୍ତି ନନା ଆସିନାହାନ୍ତି ଆସିଲେ ଖାଇବେ ଆଉ ତାଙ୍କର ବେଳେବେଳେ ଦିଟା ଦିଟା ଦୌଡେଇଲା। କେବେ ସାଢ଼େ ତିନିଟା କି ଚାରିଟା ଏମିତି ଆଉ।
ହୁଁ।
ଝିଅ ଟା ଯାଏ ସାଇକେଲ ରେ ସାଇକେଲ କ ପଞ୍ଚର ହେଇଯାଇଛି। ସେ ଆଉ ନା ଯାଉଛି ସେ ଦିଅରେ ନଉଛନ୍ତି ଛାଡିବା ପାଇଁ ନନା ଆସିଥିବେ ଯଦି ଯାଇକି ଆଣନ୍ତି ହାରି ଚାରିଟା କୋଡିଏ ବେଳକୁ ନହେଲେ ମୁଁ ଚାଲି ଚାଲି ଯାଏ ଧରିକି ପଳେଇ ଆସେ ଆଉ ବର୍ଷା ଦିନ ପୁରା କାଦୁଅ କି ରାସ୍ତା
ଯା ହଉ ଝିଅ ସାଇକେଲ୍ ରେ ଗଲାଣିଠୁ ଟେନସନ୍ ଫ୍ରୀ ଏଁ ବର୍ଷା
ବାଇକ୍ ରେ ବୋଉକୁ ଆଣନ୍ତେ ହେରି
ହଁ ସବୁଦିନି ବର୍ଷା ହବନି ଦିନେ ଦିନେ ହବ। ସବୁଦିନି ବର୍ଷା ହବନି।
ହ ଏବେ ବର୍ଷା ଦିନ ଆସିଲେ ସବୁବେଳେ ବର୍ଷା ହବ।
ହଁ ନାଁ ସବୁଦିନେ ବି ସ୍କୁଲ୍ ଟାଇମ୍ ଟା ବର୍ଷା ହବନେଇ ଯେ ସୁବିଧା ଅସୁବିଧା ଚାଲିବ ସେମତି ଆଉ
ହୋଉ ହୋଉ
ଛୁଆ ଆସିବା ଆଗରୁ ତମେ ଖାଇ ପିଇ ଶୋଇକି ଉଠି ପଡିଥିବ। ଏ ସବୁ ଲୋପା ନାଇଁ ସବୁ ସବୁ ପିଲା ସମସ୍ତେ
ଏ ପାଳି ତ ବହି ଯୋଉ ସବୁ ଆସିଛି ସବୁ ବହି ଏତେ ଭୁଲ୍ ଭାଟିଆ ହେଇଛି। ଇଂଲିଶ୍ ବହି ଭିତରେ ସାହି ସାହିତ୍ୟ ବହି ଭିତରେ ଗଣିତ ଗଣିତ ବହି ଭିତରେ ବିଜ୍ଞାନ ଏମିତି ସବୁ ପ୍ରିଣ୍ଟିଙ୍ଗ ଭୁଲ୍ ଆସିଛି ଯେ
ହଁ ଗୋଟେ ବା ନିବୁଡା ନିବୁଡା ଗୀତ ଅଛି ସମସ୍ତେ ଦେଖୁନ କେମିତି ହଉଛନ୍ତି ହଁ
ହୁଁ ଝିଅ ବହି ଗୁଡ଼ାକରେ କିନ୍ତି କଣ ଭୁଲ୍ ବାହାରି
ନାଇଁ ଗୋଟେ କଣ ନିବୁଡା ଗୀତ ଅଛି ଯେ ସେଇ ନିବୁଡା ଗୀତଟା କୁ ଖାଲି ହସୁଛନ୍ତି ସମସ୍ତେ ବୋଇଲା ଆଉ ସେବି ଅଛି ତାକୁ ପଠ ପୁଅ ର ପା ପ୍ଲଶ୍ ଟୁ ସେକେଣ୍ଡଇୟର୍। ତା ପାଇଁ ଭାରି ଚିନ୍ତିତ ବୋର୍ଡ ପରୀକ୍ଷା ଟା ନା ବୋର୍ଡ ପରୀକ୍ଷା ଟା ଟିଏ ହେବି ପରିଶ୍ରମ ନ କଲେ ହବନି। ବୋଉ ଟିକେ ଛୁଆଙ୍କ ସହିତ ଖେଳିକି ଢିଲା ମାରି ଦଉଛି। ହିଆଡୁ ଆଇଲା ବେଳୁ ପେଟେ ଭାତ ଖାଇକି ଶୋଇ ପଡୁଛି। ଏବେ ଶୋଇବାକୁ କିନ୍ତୁ ଆଉ ବେଳ ନାହି। ନିଦ ପହଞ୍ଚି ଯିବା ଦରକାର ତା ପାଠ ମୋତେ ଆସିବନି କିଛି ଯେ ତାର ୟୁଟ୍ୟୁବରେ ଯାହା ପଢୁଛି। ସେ ତାର ଗୋଟେ ମାସ ତିନିଟା ସ ସବଜେକ୍ଟ କୁ ସାଢ଼େ ଚାରି ହଜାର ଟଙ୍କା ତ
ଉ ହୁଁ ମୁଁ ପଢଉଥିଲି ମୋ ଝିଅକୁ ମୁଁ ମୁଁ ପଢ଼ାଏ। ଆଉ ମାନୁନି ଆଉ ମୁଁ କହିଲି ଯାଉ ଟ୍ୟୁସନ ଯାଉ ଗୋଟେ ଥରରେ ରହିବ ଗୁ -ଗୁରୁଜୀ ପାଠ ଦେବେ ପାଠ ନେବେ ତାର
ହଁ ହଉ ଲ ଅପା ମୁଁ ଯାଉଛି ଟିକେ ତାଙ୍କୁ ଆସ ଆସିଲେଣି ତ ଖାଇବାକୁ ଦେଇ ଦିଏ ହେଲା। ହଁ ହଁ ଜୟ ଗୁରୁ